ହାଲୋ ହାଲୋ।
ହ୍ୟାଲୋ।
କଣ କରୁଛୁ?
ମୁଁ ଏପଟେ ବସିଛି ଦାଣ୍ଡପଟ।
ବାହାରେ ବାହାରେ କାଇଁ ବସିଛୁ?
ବାହାରେ ଥଣ୍ଡା ଲାଗୁଛି ତ ସେଥିପାଇଁ।
ଓହୋ ବର୍ଷା ହେଇଛି କି?
ହଁ ଘରେ ପ୍ରବଳ ଗରମ ଏଇ ଖାସ କରି ଏମିତିକା ଦିନରେ।
ହଁ ଏଇ ମେଘ ବର୍ଷା ତାପରେ ଖରା ଗରମ ଏମିତି ଚାଲିଥିବ ଆଉ। ଏମିତି ସବୁ ସିଜିନ୍ ଟା ମାନେ ନ ରହିଲେ ଠିକ୍ ରେ ସେ ହଉଛି ବେ ସେ ଟିକେ ଇଏ ହବ ସିଜିନ ଟା ଏପଟ ସେପଟ ହଉଛି ନା ପୁଣି ଏବେ ସିଜିନ୍ ଚେଞ୍ଜ ହଉଛି।
ତାପରେ ଯୋଉ ଖରା ହଉଥିଲା ଟିକେ ଶାନ୍ତି ମିଳିଲା ଏବେ ବର୍ଷା ହଉଛି ଯେ।
ହଁ।
ଇଚ୍ଛା ବି ହଉନି ବାହାରକୁ ବାହାରି ବା ପାଇଁ। ମୁଁ ଖାଇଛି ଭାତ ଖାଇଥିଲି ତା ପରେ ରେ ମୋ ବୋଉ କରିଥିଲା ଆଳୁ କୁ କୋବି ତରକାରୀ ତା ସାଙ୍ଗ କୁ ଓ ପିଆଜ ରସୁଣ ଆଉ ନା ସରି ପିଆଜ ଲଙ୍କା ସାଲଟ ହେରିକା କରିକି ଖାଇଦେଲି।
ଓହୋ ଭାତ ଖାଇସାରିଲୁଣି ଏତେ ଜଲ୍ଦି?
ନାଇଁ ମୋର ଟାଇମ୍ ଠିକ୍ ଆଠଟା ହେଲେ ଖାଇବି। ଖାଲି ବେଳେ ବେଳେ ଏବେ ଏବେ ରୁଟି କୁ ଡାଲମା ହେଇଥିଲା ଖାଇଥିଲି।
ଓହୋ ଭଲ କଥା ଆମର ହେଲା ଆଜି ଡାଲମା ହେଇଛି ହେଲେ ଆମର ଆଜି ରୁଟି ନୁହଁ। ଆମର ଆଜି ପିଠା ହେଇଛି। ଚକୁଳି ପିଠା ଆଉ ଚକୁ
ମତେ ଚକୁଳି ପିଠା ଟା ପୁରା ସରୁ କରିକି ଦବ ମତେ ସେଇଟା ଖାଇବାକୁ ବହୁତୂ ଭଲ ଲାଗେ।
ମତେ ବି ମତେ ବି ସରୁ ଚକୁଳି ହିଁ ଭଲ ଲାଗେ ଆମ ରକ୍ତରେ ଅଛି ବୋଧେ ଆଉ। ସରୁ ଚକୁଳି ଖାଇବା ପାଇଁ ଆଉ।
ଆ ଏ ଆଉ ଗୋଟେ ଚକୁଳି ଦହି ଚକୁଳି କେମିତି କରନ୍ତି ସେଇଟା ବି ବଢିଆ ଲାଗେ।
ଦହି ଚକୁଳି କେନ୍ତି କରନ୍ତି କହିଲୁ ଦହି ଆଉ ହେଥିରେ ଚାଉଳ ଚୁନା ହେଲା। ଚାଉଳ ଚୁନା ପକେଇକିନା ତାକୁ ଆଁ ହଁ ଦହି ଆଉ ଚାଉଳ ଚୁନା ଆଉ ଲୁଣ ଆଉ ଟିକେ ଖାଇବା ସୋଡା ଯଦି ପକେଇବ ଯଦି ପକେଇବ ପକେଇ ତାକୁ ରଖି ଖିଦବ ରଖିଦେଇକିନା ହଉଛି ତାପରେ ପକେଇ ଦେଇକି ତାକୁ ଗୋଟେ ଘୋଡଣି ଘୋଡେଇ ଦବ। ଘୋଡଣି ଘୋଡେଇ ଦେଲେ ପୁରା ଫୁଟ୍ ଫୁଟ୍ ଫୁଟ୍ ଫୁଟ୍ ହେଇକିନା ପୁରା ତାର କଣା କଣା କଣା କଣା ହେଇଯିବ ବଢିଆ ଟେଷ୍ଟି ଲାଗେ।
ଥରେ ଆମ ପଡିଶା ଥରେ ଆମ ପଡିଶା ଘର ମାଉସୀ କରିକି ଦେଇଥିଲେ ତ ମୁଁ ଖାଇଥିଲି।
ହଁ ତମର କୋଲୁନା।
ଓହୋ ଦିଦି ତମେ ଚିନି ସହିତ ଖାଉଚ।
ହଁ ମୁଁ ଚିନି ସହିତ ଖାଉଚି ଚିନି ସହିତ ଖାଇଲେ ମତେ ଭଲ ଲାଗୁଚି। ଆଉ ହଉଚି ମିଠା ଭଲ ନୁହଁ।
ନାହା ହା ହା ମୁଁ ଖାଇପାରିବିନି।
ଆଚ୍ଛା ଆଚ୍ଛା ଏମତି କି ମିଠା ଖାଇବୁ ଦେ ତୁ ମାନେ ଏମତି ନୁହଁ କି ପୁରା ମିଠା ଖାଇବ ମାନେ ନର୍ମାଲ ହାଲକା ଟିକେ ମିଠା ଲଗେଇକି ଖାଇବ ବଢିଆ ଲାଗିବ। ଆଉ କଁ ଚିନିଟା ପୁରା ଶିରାରେ ବୁଡେଇକି ଖାଇଦବୁ କି ନର୍ମାଲ।
ମୋର ହଉଚି ମିଠା ମାମଲାରେ ଡାଇବେଟିସ୍ ପେସେଣ୍ଟ।
ଓହୋ।
ସେମାନେ ଯେତିକି ଖାଇବେ ମୁଁ ବି ସେତିକି ଖାଇବି।
ହଁ।
ଆମ ଘରେ ଚାହା ଯେତେବେଲେ କରାହୁଏ ମୁଁ କରେ। ତ ମୋର ତିନି କପରେ ଉଁ ଉଁ ଗୋଟେ ଚାମୁଚ ଚିନି।
ଲୋକ ଆହୁରି ପକାନ୍ଦି।
ହ।
ଭୂଗୋଳ ମୋର ଏଇଟା। ଆମ ଘରେ ବି ବାପା ହେରା କଲେ ହେତିକି ତାଙ୍କର ବି ଡାଇବେଟିସକୁ ତାଙ୍କର ବି ସେଇ ଏକା ତ ମୋର ଅଭ୍ୟାସ ହେଇଯାଇଚି।
ବାବାଙ୍କର ହଉଚି ଓହୋ ଡାଇବେଟିସ୍ ଅଛି ନା।
ହୁଁ।
ଆଚ୍ଛା ଆଚ୍ଛା ଭଲ କଥା ହଉଚି ମେଡିସି କଲରା ହଗା ଖାଉନାହାନ୍ତି।
କଲରା ହେମିତି କିଏ ଦେଲା ବେଳେ ଖା ମାନେ ଖାଉଚନ୍ତି। ବୋଉ କେବଳ ତାକୁ ସିଜେଇକି ତେଲ ଭଜା ଯୋଉ କରନ୍ତିନି ସେମିତି କରିକି ଦିଏ ଚେ ବାରିପଟେ ବି ଲଗା ହେଇଚି। ଯେ ମାଙ୍କଡ ବା ଛାଡୁନାହାନ୍ତି ସବୁ ଖାଇ ଦଉସନ୍ତି।
ଓହୋ ଆ ମାଙ୍କଡ ବି ଆସୁଛନ୍ତି ତ ଆଉ।
ମ୍ୟାଙ୍ଗୋ ସିଜନଟା ପଳେଇଲା ନା ତ ସେଥିପାଇଁ।
ଆଚ୍ଛା।
ସେପଟେ ନଦୀଟା ହବାକୁ ନଦୀ ଆରପଟେ ସବୁ ଆମ୍ବ ବଗିଚା। ତ ଗ୍ରୀଷ୍ମ ଋତୁ ଷ୍ଟାର୍ଟ ହେଲା ପରେ ଯେତେବେଳେ ହୁଏ ଫଳ ସେପଟେ ଯାଇକି ଥାଆନ୍ତି ତାପରେ ସରିଗଲା ପରେ ଆମୋ ଘର ଆଡେ ଆସିକି ଯାହା ବି ପନିପରିବା ହେଇଥିବ ଖାଇ ଦେଇକି ପଳାନ୍ତି।
ଓହୋ।
ମାନେ ଏତେ ଦୁଷ୍ଟ ମାଙ୍କଡ ଯେ, ତମେ ପାଖକୁ ନରଗଲା ଯାଏ ତମେ ସିଏ ଯିବନି ମାଙ୍କଡ।
ଆଚ୍ଛା -ଆଚ୍ଛା ହଁ ବା ସବୁ ସେମିତିଆ ଆଉ ଯଦି ଦହିବାରା ଭଲ ଲାଗ୍ ଦହିବରା ଆଳୁଦମ୍ ଭଲ ଲାଗେ ନାଁ ଗୁପ୍ ଚୁପ୍ ଭଲ ଲାଗେ?
ଉଁ ଅଧିକ ଭଲଲାଗେ ଗୁଚୁପୁ।
ଅ ଗୁପ୍ ଚୁପ୍ ଟା କମ୍ ପାଇଁ ବେଶୀ ଭଲ୍ ଲାଗେ?
ହେଟା ଚଟ୍ ପଟା ଟିକେ ଲାଗେ ସେଥିପାଇଁ।
ଅଁ ହଁ ଛୋଟବେଳୁ ତତେ ଗୁପ୍ ଚୁପ୍ ଭଲ ନାଁ ଛୋଟବେଳୁ କଣ ଭଲ ଲାଗୁଥିଲା?
ହଁ ଛୋଟବେଳୁ ସମୋସା। ହଁ ତା ଓଡ଼ିଆ ଟା ସିଙ୍ଗିଡ଼ା -ସିଙ୍ଗିଡ଼ା- ସିଙ୍ଗିଡ଼ା।
ହଁ -ହଁ।
ଗ ମାନେ ଗରମ୍ ଗରମ୍ ହେଇଥିବ, ଗରମ୍ ଗରମ୍ ହେଇଥିବ। ତା ଉପର ଟା ପୁରା କୁଡ୍ କୁଡା ଲାଗୁଥିବ, ଖାଇବାର ମଜା ଅଲଗା।
ଆଚ୍ଛା ହଁ ସେଇଟା ବି ଟିକେ ଭଲ ଲାଗେ ଯେ ଆମ ଗାଁରେ ତ ଗୁପ୍ ଚୁପ୍ ମିଳୁନି।
ଇଏ ବସଷ୍ଟାଣ୍ଡ ରେ ଜଣେ ଦଉଛନ୍ତି ଗୁପଚୁପୁ। ନୂଆ ସାହିର ବଟ୍ ସେ ଯୋଉଁ ପାଣି ଟା କରନ୍ତିନି।
ହଁ।
ମୁଁ ଯେବେ ଖାଇଥିଲି ତା ପାଣି ଟା ଭଲ ନଥିଲା, ଆଉ ସବୁ ଭଲ ଥିଲା, ବଟ୍ ପାଣି ଟା ଭଲ ନଥିଲା।
ଓ ହଁ -ହଁ।
ଆଉ ବାହାର ସହର ଆଡେ ଗଲେ ତ କେବଳ ଗୁଚୁପୁ ଖ ଏଇ ଯୋଉଁ ଦହିବରା ଖାଇବା କଥା ଥାଉ ନହେଲେ ଆମ ଗାଁରେ ହେମତି କେହି ଦଉନାହାନ୍ତି।
ଆଚ୍ଛା। ଭୁବନେଶ୍ୱରରେ ବି ମାନେ କଣ କହିଲୁ ବ ଉଁ ଟାଇମ୍ ଟା ଭଲ ସନ୍ଧ୍ୟା ବେଳ ଟା ପୁରା ମାନେ ଭଲ କଣ କହିଲୁ ପାଞ୍ଚଟା ରୁ ସାତଟା ଭିତ୍ ଥିରେ ବସିଯିବୁ ହେଲା ବର୍ଷା ଛାଡି ଯାଇଥିବ। ବେଳେ ବେଳେ କଣ ହୁଏ କହିଲୁ ଚା ଖଟିରେ ଚା ପିଇବ ପକୁଡି ଖାଇବ ଆଉ ତ ଖାସ୍‌ କରି ଯଦି ଲିଙ୍ଗରାଜ ମନ୍ଦିର ପାଖକୁ ପଳେଇ ଯିବୁ। ଓହୋ ତାର ଯୋଉଁ ଭିଜା ମାଟିର ବାସ୍ନା ପୁରା ଥଣ୍ଡା ପବନ। ପୁରା ଅଲଗା ଟାଇପ୍ ର ମାନେ ଅଛି ତାର।
ମୁଁ -ମୁଁ କେବେ ଯାଇନି।
ହୁଁ। ଆଚ୍ଛା ମତେ ଗୋଟେ କଥା କହିଲୁ? ଯଦି ମାନେ ଯୋଉଁ ଜୀବଜନ୍ତୁ ମାନଙ୍କୁ ଆମେ ରଖୁଛନ୍ତି, ମାନେ ପାଳିକି ରଖୁଛନ୍ତି ସେ ଯଦି କଥା କହିପାରୁଥାନ୍ତେ କଣ ହୁଅନ୍ତା।
କଥା ଯଦି କହିପାରନ୍ତେ। ଆଇ ଥିଙ୍ଗି ମୋ ହିସାବରେ।
ହଁ।
ଗାଲି କରନ୍ତେ ସୋଦନ୍ତେ ଦି ଅକ୍ଷର ଭାଷାରେ।
ମୁଁ କହିବି ସପୋଜ ଗୋଟେ ଯଦି ବିଲେଇ ହେଇଥାନ୍ତା ହେଲା। ବିଲେଇ କହିବ, ମୁଁ ଖାଇଲା ବେଳେ ଡିଷ୍ଟର୍ବ କରନା। କୁକୁର ହେଇଥିଲେ କହିଥାନ୍ତା, ତୁମ ବିନା ମୁଁ ବୋର୍ ହେଇଯାଉଛି। ଆଉ ପାଞ୍ଚ ମିନିଟ୍ ରେ କେତେଥର ବାହାରକୁ ଯିବା।
କ୍ଷୀରକୁ ମାଛ, କ୍ଷୀର- କ୍ଷୀରକୁ ମାଛ ଦେଖିଲେ। ତୁଣିି ତୁନି ଆସିକି ଖାଇବା ଶେଷ ହଅନ୍ତାଣି।
ହଁ।
ତମେ ରୋଷେଇ ଘରେ ରଖିକି ଯାଇ ପଳେଇଥିବ। ସିଏ କେତେବେଳେ ଆସିକି ଖାଇ ଦେଇକି ପଳେଇଥିବ। ତାକୁ ଯେତେ ତାକୁ ଯେତେବେଳେ ଆଣିକି ପଚାରିବୁ ଇଏ କିଏ ଖାଇଲା। କହିଲା ନାଇଁ ମୁଁ କିଛି ତ ଖାଇନି ମାନେ କରାହେଇଥିଲା ବି ହଁ ହଁ କରା ମୁ ଜାଣିନି ମୁଁ ଏବେ ଜାଣିଛି ତମେ କହିଲା ଠୁ ଏମିତି।
ଆଚ୍ଛା ମତେ କହିଲୁ ଏଇ ରଥ ଯାତ୍ରା ତୋତେ ଯାଇକି ଦେଖିବା ପାଇଁ ଭଲ ଲାଗେ। ୟା ଫିର ମାନେ ଘରେ ବସିକି ଟିଭିରେ ଦେଖିବା ପାଇଁ ଭଲ ଲାଗେ।
ଅଁ ସତ କହିବି ଯଦି ଘରେ ବସିକି ଟିଭି ରେ କଣ ପାଇଁ କହିଲ। ଯୋଉ ପ୍ରକାର ଗହଳି ଯୋଉ ହଉନାହାନ୍ତି କି ତ ସେଥିପାଇଁ। ଏ ଯଦି ଏମିତି ହୁଅନ୍ତା କୋଉ ମାନେ ଯ ଆଖପାଖ ଏମିତି ତା ରଥ ଯାତ୍ରା ଯୋଉଠି ମାନେ ହଉଛି ଆଖ ପାଖରେ ବି ଘର ଥିବ ନା ନାଇଁ। ତ ଏମିତି ଯଦି ହୁଅନ୍ତା ତାଙ୍କ ଛାତ ଉପରେ ନହେଲେ ବାଲ୍‌କୁନି ଉପରେ ଯଦି ଏମତି ବସି କଥା ମାନେ ଦେଖିବାକୁ ହୁଅନ୍ତା ବୋଲେ କିଛି ପ୍ରୋବ୍ଲେମ ନାହିଁ। ଗୋଟେ ଏମିତିରେ ନିଉଜ ହକା ଦେଖାଉନି କେତେ ଲୋକ ମରି ଯାଉଛନ୍ତି ଗହଳିରେ।
ହୁଁ।
ତ ସେଥିପାଇଁ ଘରେ ବସିକ ଲାଇନ୍‌ ରେ
ହ ତା ବି ଭଲ ଯେ କିନ୍ତୁ ମାନେ ଯିବାଟା ବି ଭଲ କମ ଜାଣିଛୁ ଦେଖେ ଏମିତିରେ ଗଲେ ଠାକୁର ଠାକୁର କୁ ପୁରା ପାଖରୁ ପୁରା ଦେଖିବୁ। ବଡଦାଣ୍ଡରେ ବୁଲିବୁ ତାପରେ ଲୋକ ବହୁତ ସାରା ଥିବେ ତାଙ୍କୁ ଦେଖିବୁ। ସେଇ ଯୋଉ ସମୁଦ୍ର ଆଉ ଜୟ ଜଗନ୍ନାଥ ର ଯୋଉ ଡାକ। ଆଉ ତାର ଡୋରି ଛୁଇଁବା ମାନେ ତାର ଫିଲିଙ୍ଗ କିଛି ଗୋଟେ ଅଲଗା ଜାଣିଛୁ। ମାନେ ଘରେ ଘରେ ହଁ ଏବେ ରଥଯାତ୍ରା ହବ ଘରେ ରହିଲେ ସେଇ ଜିନିଷ ଟା ମାନେ ଦେଖିପାରିବ ଟିଭିରେ। ବଟ ସେଟାକୁ ତୁ ଟିକେ ନିଜ ମନ ରୁ ମାନେ କଣ କହିଲୁ ସେଇଟାକୁ ଫିଲ୍ କରିପାରିବୁନି। କି କେମିତି କଣ ଚାଲିଛି କେମିତି ହଉଥିବ ଘରେ ଘଣ୍ଟ କାହାଳୀ ଶୁଣା ଯାଉଥିବ ଟିଭିରେ। ସେଇ ଜାଗାରେ ରହିକି ଶୁଣିବାର ତାର କିଛି ମଜା କିଛି ଅଲଗା। ଯାଇଛୁ କେବେ ତୁ ଥରେ ଯାଇକି କେବେ ବୁଲି ଆସେ ବଢିଆ ଲାଗିବ।
ମାନେ ଏଇ ଟାଇମ ରେ ଯାଇନି ବଟ ଅଲଗ ଟାଇମିରେ ଯାଇଛି।
ହୁଁ।
ଆଉ ସାଙ୍ଗମାନାନଙ୍କ ସହିତ ଯଦି ଗହଣୀ କରିବାକୁ ଚାହିଁବି ମୋର ତ ଚ୍ଛା ସୁଆେ ବୁିବା ପାଇଁ କିନ୍ତୁ ଆମରେ ଛାଡ଼ିବେନି।
ଓହୋ ଆମ ଘରେ ବି ସେଇୟା ବା ମାନେ କହୁନି ଯୋଉ ରକ୍ତରେ ଅଛି ପରା। କୁଆଡେ ଛାଡିବୁନ ଆମେ ଭାଇ ମୁଁ ଯଦି କିଛି କହିବି ମୁଁ ଯିବି କୁଆଡେ ବ ବୋଲି ଆଉ। ବାହା ହେଇଚୁ ସ୍ୱାମୀ ସାଙ୍ଗେ ଯିବ।
ଆଉ କଣ କି ଏଇଟା ସ୍ବାମୀଙ୍କ ସହିତ ବି ଯାଇପାରିବ। ହୁନି ଯଦି ସେମିତି ପାଇଥିବ ବୋଲେ ପୁଅ ଟେ ଏମିତି ଯାଇପାରିବ ନହେଲେ ଆରେଞ୍ଜ ମ ଯ ଦେଖୁଛ ନା ନାଇଁ କେମିତି ହଉଛି।
କଣ ପରା ଆରିସ ମାରିସ ତ କୁହନି କେତେ ଯେତେବେଳେ କିଏ କୋଉଠି ଅତ୍ୟାଚାର କରୁଥିବ ଶାଶୁ ଯଦି ଭଲ ନ ମିଳି ସିଏ ଗୋଟେ ଅଲଗା ଦୁଃଖ ଭାଇ କ କଣ କହିବୁ ତାଙ୍କୁ କିଛି କହିପାରିବୁନି।
ହଁ ନହେଲେ ତ ଭାଇ ଯାଇଥିବ ଗଲେ ଭଲ। ନାଇଁ ଦେଖେ ଭଲ ବି ଆଉ ରହୁଛନ୍ତି ଭଲ ବି ପଢଡୁଛନ୍ତି ବହୁତ କମ ଅଛନ୍ତି ଯୋଉମାନେ ମାନେ କଣ କହିଲୁ ଖରାପ ରହୁଛନ୍ତି ନ ହେଲେ କହିବାକୁ ଗଲେ ଭଲ ବି ରହୁଛନ୍ତି। ଏମ୍ତି ନୁହଁ କି ସମସ୍ତେ ଖରାପ ରହୁଚନ୍ତି। କିନ୍ତୁ ହଉଚି କଣ କରିବା ଆଉ ଯାହା ଥିବ ଭାଗ୍ୟରେ ଯାହା ଥିବ କୁହନ୍ତିନି, ଯାହା ହାଣ୍ଡିରେ ଚାଉଳ ପ କେଇ ଥିବ ଯେମିତି ହେଲେ ବି ସେ ସେଇଠିକି ଯିବ। ଭଲ ଖରାପ ଆଉ ଯାହା ଭାଗ୍ୟ ଉପରେ ତେଣେ ଛାଡି ଦେଲେ, ଭଗବାନ ବୁଝିବେ ସେ ଜିନିଷ। ସେଇଟାକୁ ନେଇକି ଆଉ କିଛି ଗଲେ ଇଏ ରହିବନି। ହଉ ହଉ ଦେଖ। ଦୁଃଖେ ସୁଖେ ଜୀବନ ତ ଚାଲିଛି ଦେଖିବା କଣ ହଉଚି ଆଉ। ହଁ ହଉ। ଯା ତୁ କଣ କରେ। ମୁଁ ରଖୁଛି। ତତେ ପରେ କଥା ହେବି ଆଉ, ତୋ ସାଙ୍ଗରେ।